ହାଲୋ।
ହଁ ସୁବିଲା।
ହାଲୋ।
ହଁ ହାଲୋ।
ହାଲୋ।
ହଁ ହାଲୋ।
ହାଲୋ ଶୁଣା ଯାଉନି ମ୍ୟାମ୍ ଆପଣଙ୍କ ଭଏସ ଟା।
ହାଲୋ।
ହାଲୋ।
ବୁଜି ହେଲୋ।
ଅନ୍ ପୁରା ଧୀରେ ଧୀରେ ଆସୁଚି ବୁଝି ହଉନି କିଛି କଥା ଗୁଡା।
ଏବେ ଶୁବିଲା।
ଆଁ ଟିକେ ଟିକେ ଆସୁଛି ମାନେ ପୁରା କ୍ଲିଅରରେ ଶୁଣା ଯାଉନି କିଛି।
ହଁ ମୋତେ ତ ତମର ତମର ପୁରା କ୍ଲିଅର ଆସୁଚି।
ଓହୋ ନେଟୱାର୍କ ତାହେଲେ କଣ ଅସୁବିଧା ଥିବ ବୋଧେ। ମତେ ଧୀରେ ଧୀରେ ଶୁଣା ଯାଉଛି, କଣ କରୁଥିଲେ ମ୍ୟାମ ଏବେ?
ହଁ ଏବେ ରୋଷେଇ ସରିଲା।
ଓ ହୋ ସରିଲାଣି ରୋଷେଇ।
ହଁ।
ଆଜି କଣ ସାଧା ତ ହେଇଥିବ ମୁଁ ଏଇ ସିଲେଇ ମୋର ସରିକି ଗଡେଇ ହଉଚି ଆଉ।
ହୁଁ ହୁଁ।
ଆ ସକାଳୁ ଖାଇଥିଲି ପଖାଳ ଖାଇଥିଲି ସକାଳୁ ପଖାଳ। ଆ ସଜନା ଶାଗ, ଦହି ଆଉ ବଡି ଭ ଭଜା ଆଉ ଭେଣ୍ଡି ଆଳୁ ଭଜା। ପଖାଳ ସହ ଆଉ ବେଳା ମୋର ଆମର ଟିକେ ଲେଟ ହୁଏ, କଣ କହିଲ?
ମୁଁ କହିଲି ସଜନା ଶାଗ କିଏ ତମେ ଭାଜିଥିଲ? କଣ କେମିତି ଭଜା ହେଇଥିଲା ଟିକେ କହିଲ?
ଆ ସେଇଟା ପିଆଜ ପିଆଜ ତେଲ ଯୋଉ ସାଧା ଭଜା ସେଇଟା ମତେ ସେଇଟା ଟିକେ ଭଲ ଲାଗେ। ତ ଆଉ ତେଲ ପିଆଜରେ ସାଧା ଭଜା ଟା ଭଲ ଲାଗେ ସେଇଟା ହେଇଥିଲା।
ଓହୋ ଆଉ କଣ ପଖାଳ ସାଙ୍ଗରେ ଆଉ କଣ?
ଉଁ ଆଉ ସେଇ ଦହି ହେଇଥିଲା ବଡି ବଡି ଭଜା ହେଇଥିଲା। ଆଉ ଭେଣ୍ଡି ଆଳୁ ଭଜା ହେଇଥିଲା।
ହଁ ହଁ।
ଆପଣ କଣ ରୋଷେଇ କରୁଛନ୍ତି ଆଜି?
ଆମର ଆଜି ହେଇଚି ସେ ଆଜି ତ ସମ୍ ସୋମବାର ସବୁ ସାଧା ଉପରେ ହିଁ ହେଇ ଛି ହୁଁ।
ସେଇ ଭାତ ଡାଲି ମାନେ ପୋଟଳ କାଙ୍କଣ ସବୁ ଗୋଟେ ମିକ୍ସ ଭଜା। ତାପରେ ଏମିତି ଟିକେ ସାଲାଡ ଟିକେ ହବ ଏମିତି ସବୁ ସାଧା ଉପରେ ହେଇଚି ଆଉ।
ଓହୋ ଆମର ବି ତ ସେଇ ଦହି ଅ ଅଛି ବଧେ ବେଲାରେ ବେଳାରେ ଖାଇଲା ବୁଳୁକୁ ମା ସାଲାଡ଼ କରିବ।
ହଁ।
ଭାତ ଡାଲି ମୁଁ ତ ଗରମ ଖାଉନି ପଖାଳ ମୋର ବେଳାରେ ବି ମୁଁ ପଖାଳ ସେଇ ତରକାରୀ କରିଥିଲା କଣ ଯୋଉ ପଣସ ମଞ୍ଜି ହେରିକା ପକେଇକି। ଯୋଉ ସବୁ ପରିବା ପୋଇ ଖାଡି ହେକା ପକ କେଇକି ହଁ ପୋଇ ଖାଡିରେ ଯୋଉ ସାରୁ, ଆଳୁ ପଣସ ମଞ୍ଜି। କଖାରୁ ସେଇ ପକେଇକି ସବୁ କରିଥିଲା ତରକାରୀ ଯେ ସେଇଟା
କିଏ ମା ମା ରୋଷେଇ କରିଥିଲେ ନାଇଁ?
ହଁ ମା କରୁଛି।
ହଁ ହଁ ମାନେ ସେଇଟା କଣ ସେଇଟା କଣ କେମିତି ହୁଏ ତମେ ଜାଣିଛ ନା ନାଇଁ?
ହଁ ସେଇ ତରକାରୀ ମାନେ ଫାଷ୍ଟ ସବୁ ପୋଇ ଖାଡି ଆ ଆଳୁ ପୋଇ ଡାଙ୍ଗ ଯୋଉ ଆଉ ପତ୍ର ଅ କଖାରୁ ରୁ ସବୁ ପକେଇକି ସାରୁ ଆ ମସଲା କଷିକି ଯେମିତି ତରକାରୀ ହୁଏ ସେମତି କରିକି ପୋଇ ଖାଡି
ଯେମିତି ଯୋଉ ଅଦା ପିଆଜ ରସୁଣ ମସଲା ଯେମିତି ଦିଆ ହୁଏ ସେମିତି ଦିଆହେଇକି ହଉଛି ନାଇଁ?
ହଁ ଦିଆହୁଏ ତାପରେ ଯେମିତି ତରକାରୀ ସବୁ ମିଶେଇକି କରାହୁଏ ସେମତି। କିନ୍ତୁ ଏଇଟା ବେଶୀ ଟାଇମ୍ ହୁଏନି। ଅଳ୍ପ ଟାଇମ୍ ନହେଲେ ବେଶୀ ସିଝି ଗଲେ ସେଇଟା ପୁରା ମାନେ ଘା ଯାଏ ନା ପ ପୋଇ ଡାଙ୍ଗରା ଟିକେ ଟାଣ ଟାଣ ଥିଲେ ଭଲ ଲାଗେ।
ହୁଁ ତା ଦେହରେ ପୋଇରେ ଶାଗ ଟା ପକଉଛ ନା ନାଇଁ?
ହଁ ପକା ହୁଏ ପଇ ପତ୍ର ଟା ବି ପକା ହୁଏ। ପତ୍ର ଟା ପକେଇଲେ ଟିକେ ଦେହକୁ ଦେହ ଲାଗି ରହିଲେ ଭଲ ଲାଗେ ସାରୁ ସହ।
ଆଉ ଟିକେ ଭଲ ଲାଗିବ। ଏଇଟା ସାଧାରେ ଆଜି ସାଧା ବାର ଅଛ ବୋଲି ସାଧାରେ କରୁଛ ଆଉ।
ହଁ ସାଧାରେ କାଲି ଥିଲାବାତ କାଲି ହେଇଥିଲା ଆଇଁଷ ହେଇଥିଲା।
ପିଆଜ ରସୁଣ ଖାଅ ନା?
ମୁଁ ଖାଏ ଆମର ଖାଆନ୍ତି ପିଆଜ ରସୁଣ ଖାଏ।
ହୁଁ ହୁଁ। ମୁଁ କହିଲି ପ୍ରାୟତଃ ସୋମବାର ଖାଆନ୍ତିନି ନା।
ନାଇଁ ଆମେ ଖାଉଛୁ ଖାଲି ଓଷା ଯୋଉଦିନ ଥ ତ ସେଇଟା ଦେଖାଉନି ଯାହା ନହେଲେଖା
ହୁଁ ହୁଁ। ନାଇଁ ପ୍ରାୟ ଖାଆନ୍ତିନି ନା ସୋମବାରେ ହଁ।
ହଁ ଯିଏ କରେ ଯେ ବାର ମାସି ଯୋଉ ସୋମବାର କରନ୍ତି ସେଇଟାରେ ଖାଆନ୍ତନି।
ନାଇଁ ସେଇଟା ମୁଁ କରୁଛି ତ ସେଥିପାଇଁ ମୁଁ କ ତମ୍ବ ବୋଧେ କର ବାର ମାସି ହଁ ହଁ।
ଆଉ ଦେହ ଭଲ ଅଛି ଆପଣଙ୍କର?
ହଁ ସେମିତି ଆଉ।
ଉଁ କଥା ଆପଣଙ୍କର ବହୁତ ଧୀରେ ଧୀରେ ଆସୁଛି।
ଆମର ଏଠି ରହୁଛି ଟିକେ ଅସୁବିଧା ରହୁଛି ତ
ଆହୋ ଆ ବର୍ଷା ହେଇଛି କି ଆଜି ସିଇଆଡେ?
ହଁ। ହେଇଛି ବର୍ଷା ହଉଛି ମାନେ ହେଇଛି ନୁହଁ ହଉଛି ଏବେ ଚାଲିଛି ବର୍ଷା।
ଓହୋ ଆମର ଆଡେ ମେଘୁଆ ହେଇଛି ବର୍ଷା ହେଇନି। କାଲି ହେଇଥିଲା ସ ସକାଳୁ ଟିକେ ଆଜି ମେଘୁ ଆଟା ହେଇଛି ଉପର ଭଳି ହବ ବୋଧେ ବର୍ଷା ଟିକେ।
ଆଉ ତମର କଣ ପରୀକ୍ଷା ଥିଲା ସେଇଟା କେବେ ହବ ପୁଣି?
ଅ ସେଇଟା ତ ମୋର ଥିଲା କୋଡିଏରେ ଥିଲା ଯେ ସେଇଟା ସେଦିନ ନିଟ୍ ପରୀକ୍ଷା ଥିଲା ନା। ସେଥିପାଇଁ ମୋର ସେଇଟା ଅଠେଇଶ କୁ ପୋସ୍ ପ ଏଣ୍ଟ ହେଇଯାଇଛି ଅଠେଇଶିରେ ଅଛି ରବିବାର।
ହଁ ହଁ ହଁ।
ହୁଁ ସେଥିପାଇଁ ଏବେ ପଢାପଢି କରୁଛି ଆଉ। ହଁ ପଢାପଢି କରୁଛି ସେପାଇଁ ଏବେ।
ହୁଁ।
ଆଉ ସକାଳେ କଣ ଖାଇଥିଲେ ଆପଣ?
ସକାଳେ ଆଜି ଆମର ହେଇଥିଲା ମଇଦା ଚକୁଳି କି ଆଳୁ ଭଜା। ଆଉ ତା ସହିତ ଗୁଲୁଗୁଲା ଆଳୁଚବ ବି ଖିଆ ହେଇଛି।
ଅହୋ ଜଳଖିଆ ଟିକେ ଆଉ।
ହଁ ସକାଳୁ ସେ ଛୁଆ ସ୍କୁଲ ଯାଉଚନ୍ତି ନା ତାଙ୍କ ବ ପାଇଁ ମାନେ ବନୁଚି ଆମର ସକାଳୁ ଜଳଖିଆଟା ହଁ। ହଁ ହଁ ସକାଳୁ ମାନେ ସେଇ ସାଢ଼େ ଛଅଟାରୁ ସାଢ଼େ ଦଶଟା।
ଓହୋ ଆମର ଦଶଟା ରୁ ଚାରିଟା ଚାଲିଯି।
ନା ନା ଆମର ଏବେ ଯଉ ପଚିଶ ତାରିଖ ଯାଏଁ ମାନେ ଖରା ଅଧିକା ପାଇଁ ଗରମ ଅଧିକା ପାଇଁ ସକାଳୁ କରୁଚି ପଚିଶ ତାରିଖ ଯାଇ ସକାଳୁଆ ହେବ ଛଅଟାରୁ ସାଢ଼େ ଛଅ ଆଟାରୁ ସାଢ଼େ ଦଶଟା ତାପରେ ପଚିଶ ତାରିଖରୁ ଯେମିତି ମାନେ ହେବା କଥା ସ୍କୁଲ ସେମିତି ହେବ ହଁ ଯେମିତି
ଓହ ଆମ ଆଯିଠୁ ହେଇଗଲା ଦଶଟାରୁ। ସେଦିନ ରୁ ତ ବନ୍ଦ ଥିଲା ଖୋଲି ନଥିଲା ଆଜିଠୁ ଦଶଟା ରୁ ଚାରିଟା।
ଛୁଆମାନେ ନିଅନ୍ତିନି ନା ବାହାରର ଖାଦ୍ୟ କିଛି ନିଅନ୍ତିନି ସେଥିପାଇଁ ଯାହା ବିି ନିଅନ୍ତି ଆମ ତମ ଘରେ ବନା ହେଇକି ଦିଆ ହୁଏ, ହଁ। ହଁ ବାହାରୁ କିଛି ନିଅନ୍ତିନି ମାନେ ଯୋଉ ଦୋକାନ ବଜାର ଖାଇବା ସିଏ ମୁଁ ଦିଏନି।
ହୁଁ ନାଇଁ ଆମର ବି ଏଇଠି ଖୁଡିଙ୍କ ପୁଅ ଯୋଉ ଯାଉଚି ସକାଳୁ ତାକୁ ସେମିତି ଟିଫିନ ବନେଇକି ଦେଲେ ସେ ନେଇକି ଯାଉଚି। ପରଟା ଭଜା କେତେବେଳେ କେତେବେଳେ ସିମେଇ ହେରୀକା ନେଇକି ଯାଏ ସେ ସେମତି।
ହୁଁ।
ଆମେ ବି ଯେତେବେଳେ ଯାଉ ସ୍କୁଲ ସେମତି ସ୍କୁଲ କଲେଯ ଯାଉଚୁ ଟିଫିନ ନେଇକି ଯାଉ।
ତମର କଣ ବହୁତ ଦୂର ନା କଣ?
ଆ ଦୂର ନାଇଁ ସେ ଗୋଟେ କିଲୋମିଟର ଭଳି ହବ ଆମର ଗୋଟେ କିଲୋମିଟର ଦେଢ କିଲୋମିଟର ଭଳି ହଁ ସାଇକେଲ ରେ ଯିବା ଆସିବା।
ହୁଁ।
ସେ ସାଇକେଲ ରେ ଯାଉଚି ପୁଅ। କଲେଜ ଟା ଆମ ଆଡୁ ଟିକେ ଦୂର ଥାଏ। ଆଁ ଅଢେଇ କିଲୋମିଟର ପାଖାପାଖି ତ ଆମେ ସାଇକେଲରେ ବି ସେଇଟା ଜାଉ।
ସାଇକେଲ ରେ ଯାଅ?
ହୁଁ ପ୍ଲସ ଟୁ ଯୋଉ କରିିଥିଲୁ ସେଇଟା ସାଇକେଲରେ ଯାଉ। ସେଠି କୋଚିଙ୍ଗ ଥାଏ ତ ସକାଳୁ ଯାଉଯେ ଆଡୁ ଦିଟା ତିନିଟା ବେଳକୁ ଆସୁ ଆଉ। ହୁଁ।
ତାେହାଲେ ତମର ସ୍କୁଲ ସେପଟେ ହେଇଗଲା ମାନେ ଦଶଟାରୁ ଚାରିଟା ହେଇଗଲା ନାଇଁ।
ଦଶତ ରୁ ଚାରିଟା ହଁ ବନ୍ଦ ଥିଲା ନା ସବୁଆଡେ ଖୋଲି ଯାଇଥିଲା।
ନାଇ ନାଇଁ ଖୋଲିଥିଲା ଯେ, ଆମର ନାଁ ନାଇ ଗରମ ଯୋଗୁ ଫୁଣି କରିନି କି ପଚିଶ ତାରିଖ ଯାଏଁ ତମେ
ସକାଳୁ ଯିବେ ଆଉ ସକାଳୁ ଗଲେ ବି ହୁଁ ଟିଫିିନ ଦଉଥିଲେ ନା ଆସିଲେ ଖାଉଥିଲେ?
ହଁ ହଁ ହଁ ହଁ ହଁ।
ନେଇକି ଯାଆନ୍ତି।
ହୁଁ। ତାହେଲେ ସମସ୍ତିଙ୍କ ତମ ତ ତମେ ତ ଘରେ ରହିକି ପଢ଼ାପଢ଼ି କରୁଥିବ ପରୀକ୍ଷା ପାଇଁ ଆଉ ନାଇଁ କି?
ହଁ ଆମର ଏବେ ଚାଲିଚି ଅଛି ଅଠେଇଶି ରେ ପରୀକ୍ଷା।
ହୁଁ।
ହୁଁ ହ,
ତମର କଣ ଯୋଉ ଇଏ ସରିଗଲା ମାନେ କଣ କହିଲ ଏଇ ଯୋଉ ପୂର୍ବଟା କଣ କରୁଥିଲ?
କଣ କହିଲେ?
ମୁଁ କଲି ଏକ୍ଜାମ ପୂର୍ବରୁ ଆଉ ଗୋଟେ କଣ କରୁଥିଲ ବୋଲି କହୁଥିଲ?
ଶୁଣା ଯାଉନି ଭଏସ୍ ଆପଣଙ୍କର।
ମୁଁ କହିଲି ଏଇ ପରୀକ୍ଷା ପୂର୍ବରୁ ଆଉ ଗୋଟେ କଣ ପଢ଼ୁଥିଲ ବୋଲି କହୁଥିଲ?
ହଁ ସେଇ ଆ-ରା-ଇ ପାଇଁ ପଢୁଥିଲି ଯାହା।
ସେଟା ସରିଗଲାଣି ତାର ପରୀକ୍ଷାଟା?
ନାଇଁ ନାଇଁ ସେଇଟା ଅଛି ନା ପକେଇଲୁଣି ଯେ ହେଇନଥିଲା ମାନେ ତିନି ମାସ ହେଲାଣି ଫର୍ମ ପକେଇଥିଲୁ ଡେ ଏବେ ଆସିଲା ନା ମେ ରୁ ଷ୍ଟାର୍ଟ ହେଲାଣି ପରୀକ୍ଷା ଆମେ ଆପ୍ଲାଏ କରିଥିଲୁ ଫେ ଫେବ୍ରୁଆରୀ ଜାନୁଆରୀ ଲାଷ୍ଟରେ ଆପ୍ଲାଏ କରିଥିଲୁ। ହଁ ତ ସେଇଥିପାଇଁ ପଢାପଢି କରୁଥିଲୁ।
ହୁଁଁ ହୁଁ।
ମୋର ଅ ଭାଇବା ସରିଗଲାଣି ମୋର ଅଛି କୋଡିଏରେ ହେଇଥାନ୍ତା ଯେ ସେଇଟା ପୋଷ୍ଟ ହେଇଗଲା ଫୁଣି ପଠେଇଛି ତମକୁ ଗୋଟେ
ସେଟା ଅଠେଇଶ ତାରିଖରେ ହେବ ନାଇଁ କି?
ହୁଁ ଅଠେଇଶରେ ହବ ତାପରେ ଅଛି ପି-ଇ-ଓ ଅଛି ଯୋଉ ସେଇଟା ଅଛି।
ହଁ। ଆଉ ଘରେ ସମସ୍ତେ କେମିତି ଅଛନ୍ତି? ବାପା ମା
ହଁ ଘରେ ସବୁ ଭଲ ବାପାଙ୍କ ଦେହ ଏବେ ଟିକେ ଭଲ ଅଛି ଭଲ ସବୁ ଘରେ।
ହଁ ହଁ କଣ ମାନେ ଖାଉଛନ୍ତି ଔଷଧ ଖାଉଛନ୍ତି ସେଥିପାଇଁ?
କଣ କହିଲ?
ମୁଁ କହିଲି ସେଥିପାଇଁ ଖାଉଛନ୍ତି ଔଷଧ ଖାଉଛନ୍ତି?
ହଁ ଏବେ ଡକ୍ଟର କହିଛି ତିନି ବର୍ଷ ଯାକେ ଏବେ କଣ୍ଟିନ୍ୟୁ କରିବା ପାଇଁ। ମେଡ଼ିସିନ୍ ତିନି ମାସକୁ ଥରେ ଯାଉଛନ୍ତି ଯେ ଦେଖେଇକି ଚେକଅପ୍ କରିକି ଟେଷ୍ଟର ପୁଣି ମେଡିସିନ ନୂଆ ଧରିକି ଆସୁଛନ୍ତି।
ଅ ହଁ ହଁ ହଁଉ ତାଙ୍କର ଟିକେ ଯତ୍ନ ନେଉଥିବ ଆଉ।
ତିନି ବର୍ଷ ଯାଏଁ ଚାଲିବ ମେଡିସିନ।
ହୁଁ ହୁଁ ଆଉ ମାଆଙ୍କ ଦେହ କେମିତି ଅଛି?
ହଁ ମା ଦେହ ଭଲ ଅଛି ଏଇ ମଝିରେ ଏବେ ଟିକେ ଯୋଉ ଥଣ୍ଡା ହେଇଯାଇଥିଲା ସମସ୍ତଙ୍କୁ ଭ ଏବେ ଠିକ ଅଛନ୍ତି ସବୁ।
ଆଜି ହଉଛି ବର୍ଷା ହଉଛି ତମ ଆଡ଼େ?
ଉଁ କାଲି ହେଇଥିଲା ଆଜି ବର୍ଷା ହେଇନି।
ହଁ। ନାଇଁ ଆମର ଚାଲିଛି ଯେ କିନ୍ତୁ ଏଇ ଏବେ କିନ୍ତୁ ଭଲ ପାଗ ଦେଲା ମାନେ ରଜ ପାଗ ଟା ଏବେ ଦେଲା।
ହଁ ଏବେ ରଜ ବେଳକୁ ତ ଖରା ହଉଥିଲା ଆମ ଆଡେ ରଜ ବେଳକୁ ଖରା ହଉଥିଲା। ହେଲା ଏବେ ବର୍ଷା ମେଘୁଆ ହେଇଛି ମେଘ ହେଇନି ମେଘୁଆ ହେଇଛି ଆଉ।
ହୁଁ ଆଜି ପାଗଟା ହିଁ ଭଲ ଦେଇଛି ମାନେ ଗ ଗରମରୁ ଟିକିଏ ନିସ୍ତାର ମିଳିଯାଇଛି। ଭଲ ଲାଗୁଛି ଆଜି ପାଗଟା ପଖାଳଖିଆ ପାଗ ଦେଇନି ହଁ।
ହଉ ତାହେଲେ ରଖୁଛି ମୁଁ ଏଥର।
ହଁ ହଁ ହ।
ହଉ।